ହ୍ୟାଲୋ।
ଭଉଣୀ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କେମିତି ଅଛ?
ଭଲ ଅଛି ଆଉ।
ଆପଣ କେମିତି ଅଛନ୍ତି?
ଆଉ ମୁଁ ବି ଭଲ ଅଛି।
ଆଜ୍ଞା।
ଆଜ୍ଞା।
ଆଉ ଆଜି ସକାଳୁ କଣ ଖିଆ ହେଇଛି?
ଆଜି ସକାଳୁ ରୁଟି ଭଜା ଖିଆ ହେଇଥିଲା। ଆ
ଆଜ୍ଞା।
ଏବେ ମାନେ ଖରାବେେଳ ରୋଷେଇ ପାଇଁ ଚାଲିଛି ରୋଷେଇ ଆଉ।
ଆଚ୍ଛା। ଖଳାବେଳେ କଣ ଆଜି ରୋଷେଇ ହବ?
ସାଧା ହବ। ଆଇଁଷ ଆଜି ଖାଇନି କଣ, ସାଧା ଆଜି ଆଉ।
ଆଚ୍ଛା।
ଏଲେ ଏବେ ଯୋଉ ଗଲା ଆମର ରଜ
ଆଜ୍ଞା।
ଆଉ କୁଆଡେ ଯାଇଥିଲ ବୁଲାବୁଲି କରିବାକୁ?
ରଜ, ରଜରେ ଆମେ ଆମ ଘର ପାଖରେ ଏଠି ଅଛି ବୁଲିବା ପାଇଁ ଭଲ ଭଲ ଜାଗା ଅଛି। ତ ପ୍ରଥମ ରଜ ଦିନ ତ ଘରେ ପାଳନ କରାହେଲା। ର ଓ ସବୁ ଘର ଲୋକଙ୍କ ସାଥିରେ। ପିଠା ଫିଠା ହେଇଥିଲା। ଘରେ ବୁଲିଲୁ। ରଜ ଦୋଳି ଖେଳିଲୁ। ଆଉ ଦୁ ତୀୟ ଦିନ ଆମେ ବୁଲିବାକୁ ଯାଇଥିଲୁ ସମସ୍ତେ ଆମ ଘର ଲୋକ। ସେ ପାଖରେ ଅଛି ଚିଲି ଯୋଉ ଅଂଶୁ ଅଂଶୁପା ଅଛି, ଅଂଶୁପା ହ୍ରଦ। ତ ସେଠି ଦିଟା ପାର୍କ ଅଛି। ତ ସେଠାକୁ ଆମେ ବୁଲିବାକୁ ଯାଇଥିଲୁ। ଆଉ ତା, ନାଇଁ ଏବେ ମୁଁ ପୁରୀ ଯାଇନି। ମୁଁ ପୁରୀ ଯିବାର ଆସିକି ଚାରି ପାଞ୍ଚ ମାସ ହେଇଗଲାଣି ଆଉ।
ପୁରୀ ଗଲେ ଯୋଉମାନେ ସବୁ ଯାଉଛନ୍ତି କଣ ଟ୍ରେନ ପୁରା ଯାଉନି ସେଠିକି ତ। ଟିକେ ହଇରାଣ ହଉଛନ୍ତି।
ଅ ମଝିରେ ଦି ଚାରି ମାସ ତଳେ ଟ୍ରେନ କାମ କଣ ଚାଲିଥିଲା। କିନ୍ତୁ ଏବେ ସରିଗଲାଣି କାମ। ଆଉ ଟ୍ରେନର ଟ୍ରେନ ଷ୍ଟେସନ ଠି ରହୁଛି। ସେଠୁ ଆପଣ ଗାଡି କରିକି ଯାଇପାରିବେ ଆଉ।
କା ହୋଉ।
କେ ଏଇନୁ ତା ତାପରେ ବି ରଥଯାତ୍ରା ଟାଇମ ଟା ନା। ତାପରେ ଏବେ ସରିଛି ସ୍ନାନ ପୂର୍ଣ୍ଣିମା। ତ ଟିକେ ଭିଡ଼ ରହୁଛି ଅଧିକ ଆଉ। ଆଉ ନହେଲେ ବସ୍ ବି ଡେଲି ଯାଉଛି ବସ ରେ ବି ଯାଇପାରିବେ ଆପଣ
ହଁ ବସରେ ଟିକେ ଆମର ଏଠୁ ଟିକେ ଦୂର ହେଇଯିବ ତ ବସରେ ଗଲେ ଟିକେ ମାନେ ବାଧା ହବ ଛୋଟ ଛୁଆଙ୍କୁ ନେଇକିନା ସୁବିଧା ହବନି
ଆଚ୍ଛା
ଆଉ ଆପଣ ଏବେ ରଜକୁ କୁଆଡେ ବୁଲିବାକୁ ଯାଇଥିଲେ।
ଆମ ତମେ ଯୋଉ ପାଗ ମାନେ ସି ଯୋଉ ଚେଞ୍ଜ ଯଉୁ
ଆଜ୍ଞା
ହ ଅ ବର୍ଷା ହେଲା ତ ସେତିକବେଳେ ଦେଖିବା ଦିନରେ କେମିତିଆ ଖରା ତାପରେ ରାତିରେ ବର୍ଷା ହେଲା ଉପର ଭଳି ଚାରିଟା ବେଳକୁ ଆଉ ଯେହେତୁ ଛୋଟ ଛୁଆ ଅଛନ୍ତି ସରେ ଆଉ ତାଙ୍କୁ ନେଇକି କୁଆଡେ ଯାଇହ ହେଲାନି ବୋଲି ଆଉ ଘରେ ସେମତି ପାଳନ କରିଦେଲୁ ଆଉ
ଆଚ୍ଛା ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ଛୋଟ ଛୁଆ କେ ମାନେ କେତେ ବୟସର?
ହଁ ପାଞ୍ଚ ବର୍ଷର ଜଣ ଆଉ ଛୋଟ ଆଉ ଜଣେ ଛୋଟ ଯିଏ ଦେଢ ବର୍ଷର
ଦେଢ ବର୍ଷର ଆଚ୍ଛା ତାର ସେ ଖାଇବା କେମିତି କଣ ଖାଉଛି
ଅ ପାଞ୍ଚ ବର୍ଷର ଯିଏ ଏଇ ଯୋଉ ଛୋଟ ଦେଢ ବର୍ଷର ହଁ ତାର ଖାଇବା କରେ ମାନେ ଖରାବେଳେ ତାକୁ ଦିଏ ସିଝା
ଆଜ୍ଞା
ଛଅ ମାସ ପରେ ତ ତାକୁ ସିଝା ଦଉଥିଲେ କିନ୍ତୁ ଯେହେତୁ ଟିକେ ସେ ବଡ ହେଲାଣି ଆଉ ସବୁ ପ୍ରକାର ସ୍ଵାଦ ଜାଣିଲାଣି
ଆଜ୍ଞା
ସେଥିପାଇଁ ତାକୁ ଟିକେ ଉ ମାନେ ଫୁଟେଇକି ଦିଆଯାଉଛନ୍ତି ଘିଅରେ ତେଲଟା ଏବେ ଦଉନି ଘିଅରେ ଫୁଟେଇକି ଦଉଛି ଖେଚଡି କରିକି ଦଉଛି ଆଉ ଗୋଟେ ଛତୁଆ କରିଛି ସବୁ ପ୍ରକାରିଆ ପକେଇକି ଉ ଚୁଡ଼ା ଶାଗୁ ବୁଟ ଆଉ ମାଣ୍ଡିଆ ତମୁ ଥର ଅଳ୍ପ ଅଳ୍ପ ପକେଇକି ଛତୁଆ କରେ ସେଇଟା ସେଇଟା ବି ଦିଏ ଦି ଟାଇମ
ଆଜ୍ଞା
ଆଉ ରାତିରେ ରୁଟି କରେ ତା ପାଇଁକା ତାକୁ ପାଣିରେ ବତରେଇ ଦିଏ ଚପଟିକି ଦିଏ ଆଉ
ଆଚ୍ଛା ସେ ଦିନକୁ କେତେ ଥର ଖାଉଛି?
ସିଏ ସକାଳେ ଥରେ ଖାଇବ ତାପରେ ଗାଧୋଇ ସାରିଲା ପରେ ଖାଇବା ତାର ଗୋଟେ ମାନେ ଆଉ ଟାକରେ ଚାଉଳରେ ଏମତି ଆମର ଗୋଟେ ଉଆପଖିଆ ଚାଉଳ ଥିବ ଜାଣିଥିବେ
ଆଜ୍ଞା
ହଁ ଉଆପେକ୍ଷା ଚାଉଳ କାଜୁ ଆଉ ବାଦାମ
ଆଜ୍ଞା
ସେଇଟା ପକେଇକି ନା ମିଠା ପାଇଁ ମୁଁ ଖଜୁରୀ ପକାଏ ଗୁଡ କି ଚିନି ପକାଏନି ଖଜୁରୀ ଦଉଛି ଏବେ ସେଇଟା ଦିଏ ତାକୁ ଆଉଟା କରିକି ତାପରେ ଖରା ବେଳକୁ ତ ଏଇ ସିଝା ଯୋଉ କହୁଛି ସିଝା ରେ ଟିକେ ହଁ ଘିଅ ଫୁଟେଇକି ଦିଏ।
ଆଚ୍ଛା।
ଆଉ ଚାରିଟା ବଳେ ସେଇ ଯୋଉ ଛତୁଆ ଟା କରିଥାଏ ସେଇଟା ଦିଏ। ଆଉ ରାତିକି ରାତିକି ରୁଟି କରିଥାଏ ଦେଇଦିଏ।
ଆଚ୍ଛା। ଛୋଟ ଛୁଆଙ୍କ ପାଇଁ ଯୋଉ ଆସୁଛି ଡେକ୍ ସୁଲା ଡବା ଫବା କଣ ଗୁରେ ଖାଇବା ପାଇଁ। ସେଗୁରା କଣ ଖାଇଲେ ଭଲ ନା ଖରାପ୍?
ସେଇରା ତ, ମାନେ ସିଏ ବି ସେଇ ତା ଧେରେ କିଛି ସ୍ପେସଆଲ୍ ଜିନିଷ ସିଏ ମିଶଉ ନାହାଁନ୍ତି। ତାନେ ଖାଲି କି ସିଜେଇ, ଏ ସବୁ ପ୍ରକାରେ ପ୍ରୋଟିନ ଅଛି। କିନ୍ତୁ ତାଏ ପ୍ରାୟ କିଛି ନଥାଏ ସେମିତିରେ, କିନ୍ତୁ ସୁଗାର ତା ଦେହରେ ଅଧିକା ଥାଏ। ମିଠା ଲାଗେ ଚିନି ଥାଏ ଅଧିକା ଆଉ ସେଇଟା ବି ଛୋଟ ଛୁଆଙ୍କ ପ୍ରତି ଏତେ ଭଲ ନୁହଁ। ମୋଟୁ ଘରେ ସେଇ ସେର୍ଲାକ କିଣନି ଘରେ ତିଆରି କରିକି ସବୁ ପ୍ରକାରିଆ ଡାଲିରୁ, ଅଳ୍ପ ଅଳ୍ପ ଚାଉଳ ମିଶେଇକିନା ତାକୁ ଗୁଣ୍ଡ କରିକି ସେର୍ଲାକ କରିକି ଦିଅ। ହେଲେ ବି ଲୋକମାନେ ଦଉଛନ୍ତି ଡବା। ନେ ଏତେ ପ୍ରକାରିଆ ଆଉ ଘରେ ତିଆରି କରିବା ତ ସମ୍ଭବନି ସବୁ କାମ କରିକି ସେଥିପାଇଁ ଯେତେ ସବୁ କିଣିକିନା, ଦେଇ ଦଉଚନ୍ତି ଆଉ।
ଆପଣ ଥରେ ତିଆରି କଲେ ଆପଣଙ୍କର କେତେ ଦିନି ମାନେ କେତେ ସମୟ ଯାକେ ଷ୍ଟୋର କରିକି ତାକୁ ରଖିପାରୁଛନ୍ତି?
ଛତୁଆ? ଛତୁଆ ଟାକୁୁ ତମେ ଦଶ ରୁ ପନ୍ଦର ଦିନି ଯାଇକି ରଖିପାରିବ।
ଆଚ୍ଛା।
ତାପରେ, ଖରା ଦିନେ ତ ତଥାପି ପନ୍ଦର, କୋଡିଏ ଦିନି ଭଳିଆ ରଖିଦବା, ଯେହେତୁ ଏବେ ଟିକେ ଏ ପାଗ ଚାଲିଛି, ବର୍ଷା ପାଗ ଟା। ଏ ବେଶୀ ଦିନି କରିକି ରଖିବନି କାର ସେ ଖରାପ ହେଇପାରେ? ଯେହେତୁ ଭଜା ହେଇକିନା ସେଟା ହଉଛି କିଛି ହବନି ତଥାବି ହୁଁ ସେଇ ପନ୍ଦର ଦଶ ପନ୍ଦର ଦିନ ଭଳିଆ କରିକି ସିଏ ରଖିବେ ତାପରେ ପୁଣି ଆଉଥରେ କରିବେ।
ଆଚ୍ଛା।
ଆଉ ବଡ ଲୋକଙ୍କର କିଛି ଖାଇବା ପିଇବା ବିଷୟରେ ଜାଣିଥିବେ ଯଦି କେ କିଛି କହିବେ ଟିକେ?
ବଡ, ବଡ ଲୋକମାନଙ୍କୁ ଖାଇବା କ କଥା ତ ସାଧାରଣତଃ ଏବେ ଆପଣ ଶୁ ଥିବେ ଲୋକମାନଙ୍କର ଆଉ ଅଧିକ ଡାଇବେଟିସ୍ ଲୋକମାନଙ୍କୁ ହଉଛି। ଏବେ ରୁ ଅ ରକ୍ତଚାପ ଲୋକମାନଙ୍କର ଉଚ୍ଚ ରକ୍ତଚାପ ହଉ, କି ନିମ୍ନ ରକ୍ତଚାପ ହଉ, ହଉଛି ଆଉ ତାପରେ ବିଭିନ୍ନ ପ୍ରକାର ଲୋ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ପେଟ ଜନିନ୍ତ ରୋଗ, ଗ୍ୟାସ ରୋଗୋ ଅ ବି ହଉଛି ଆ ଆଉ ଏମିତି ବିଭିନ୍ନ ପ୍ରକାର ରୋଗ ଲୋକମାନଙ୍କୁ ହଉଛି। ଲୋକମାନଙ୍କୁ ସାଧାରଣ ର ଯୋଉ ବାହାର ଖାଦ୍ୟ ସବୁ ଖାଉଛନ୍ତି ତାଙ୍କୁ ତେଲ ମସଲା ଯୁକ୍ତ ଖାଦ୍ୟ ତାକୁ ଟିକେ କମ୍ କରିକି ଖାଦ୍ୟ ଖାଇବା କମ୍ କରିକି ଟିକେ ଯଦି ସେମାନେ ଘରେ ତିଆରି ଖାଦ୍ୟକୁ ଟିକେ ଭଲ ଅଧିକ ଖାଆନ୍ତେ ତାହେଲେ ଭଲ ରୁହନ୍ତା। କିନ୍ତୁ ଲୋକମାନେ ତାକୁ ଶୁଣୁ ନାହାଁନ୍ତି ଆଉ ତାକୁ ବି ତାଙ୍କୁ କହିଲେ ବି ସେମାନେ ଶୁଣୁନାହାନ୍ତି ଏତେ, ଆଉ ତାପରେ କାହାଙ୍କର ପାହା ଖେରେ ସେତିକି ସୁବିଧା ନଥିବ କି, ନିଜ ପାଖରେ ଟାଇମ ନଥିବ କି, କରିକି ନିଜେ ଖାଇଦେବେ। ତ ସେମାନେ ବି ସେଥିପାଇଁ ବାଧ୍ୟ ହେଇକି ସେଗୁରା ବାହାର ଖାଦ୍ୟ ଖାଉଛନ୍ତି। କିନ୍ତୁ ଯଦି ଲୋକମାନେ ସାଧାରଣତଃ ସାଧା ଖାଦ୍ୟ, ଯେମିତି କିି ପନିପରିବା ଯୁକ୍ତ ଖାଦ୍ୟ, ପ୍ରତିଦିନ ଟିକେ ଶାଗ ଟିକେ ହଉ। ଆଉ ବିଭିନ୍ନ ପ୍ରକାର ପନିପରିବା। ଆଉ ଟିକେ କ୍ଷୀର ଅ ପ୍ରତିଦିନ ଗୋଟେ ଗ୍ଲାସ୍ କ୍ଷୀର। ଆଉ ଏମିତି ଖାଦ୍ୟ ଖାଇଲେ, ଟିକେ ଦେହ ସୁସ୍ଥ ରହିବ ଆଉ।
ହଁ ତାପରେ ଏବେ ଯୋଉ ସବୁ ବାହାର ଜିନିଷ ବାହାରିଲାଣି ମୋମୋ, ବର୍ଗର, ପିଜ୍ଜା, ଏ ସବୁ ଖାଇଲାଠୁ ମେଦବହୁଳତା ରୋଗ ଯୋଉଟା ବାହାରୁଛି ସେଇଟା ହେଇଯାଉଛି ଏବେ ବେଶୀ ପରିମାଣରେ।
ଆଜ୍ଞା। ସେଗୁଟା ସବୁ ମଇଦା ରୁ ତିଆରି ହଉଛି ନା କାରଣ ଆଉ ତାପରେ ବି ବାହାର ଜିନିଷ ଯେହେତୁ ସେମାନେ ଏତେ କ୍ଵାଲିଟି କୁ ଉଣ୍ଡୁନାହାନ୍ତି, ସେମାନଙ୍କର ଦରକାର କି ଆମେ କମ ପଇସାରେ କେମିତି ଭଲ ପଇସା ରୋଜଗାର କରିବୁ। ତ ସେମାନେ ଟିକେ ଖରାପ ଜିନିଷରେ ବି ତିଆରି କରିଦଉଛନ୍ତି। ସେଇଟା ଖାଇଲା
ତାପରେ ଏବେ ବି ଯୋଉ ବର୍ଷା ଦିନ ପାଇଁ କିଛି ବାହର ନ ଖାଇ ବାହାରେ ତମ ଘରେ ଯାଉଛନ୍ତି ସେମାନେ ଘର ଖାଦ୍ୟ ଟିଫିନରେ ନେଇକି ଯିବା ଭଲ। ହୁଁ ସେମାନେ କେମିତି ପରିଷ୍କାରରେ କରୁଛନ୍ତି କି ନ କରୁଛନ୍ତି। ଆମ ଦେହ ପ୍ରତି ଆମେ ନିଜେ ଯନ ଯତ୍ନବାନ ହବା ଦରକାର।
ଆଜ୍ଞା।
ହୁଁ। ଛୁଆ ଯୋଉ କଲେଜ ଯାଉଛନ୍ତି ସେମାନେ ବି ବାହାରେ ଏବେ ତ ଗୁପଚୁପ ଗୁପଚୁପ ତ ମାନେ ଖାଇବା କଥା ନୁହଁ, ସେ ଯୋଉ ପାଣି ମିଶୋଛି କୋଉ ପାଣିରେ ଦଉଥିବ କି କଣ। ଏ ସେ କଲେଇ ଯାଉଛନ୍ତି ଯୋଉମାନେ ଟିଫିନ ନେଇକି ଯିବା କଥା। ଆଉ ଯଦି ବି ତମ ଘରେ ଯାଉଛନ୍ତି କି ତାଙ୍କୁ କହିବ କି ତମେ ଟିଫିନ ଦେଇକି ଯା ପାଗ ଭଲ ନାଇଁ।
ଆଜ୍ଞା।
ଖରାପ ହବ। ଏବେ ତ ମାନେ ଏଇ ଇଏରେ ତ ବେଶୀ ମାଛି ହୁଅନ୍ତି ମାଛି ମଶା।
ଆଜ୍ଞା।
ମଶା ତମ ଘର ହଉଛନ୍ତି?
ଉଁ ଆଜ୍ଞା ହଉଛନ୍ତି କାରଣ ଆମର ଏ ମାନଙ୍କରେ ଗଛ ବଛ ବହୁତ ଅଧିକ ଅଛି। ତାପରେ ବି ଯେହେତୁ ଗାଁ ଅଞ୍ଚଳ ଟା, ଆମର ଟିକେ ଅସନା ରହୁଛି ବି। ତ ଆଛା ମଶା ହଉଛନ୍ତି କିନ୍ତୁ ଘର ଚତୁର୍ପାର୍ଶ୍ୱ କୁ ଆମେ ସଫା କରୁଛୁ, ଯେମିତି ଘାସ ଫାସ ହେଲେ ତାକୁ ଉପାଡି ଉପାଡି ଦଉଛୁ। ଖାଲ ଜାଗା ମାନେ କ ସମତୁଳ କରିଦେଇଛୁ, ଯେମିତି ପାଣି କିଛି ଜମିକି ରହିବନି ନହେଲେ ପାଣି ଜମିକି ରହିଲେ ସେଥିରେ ମଶା ହେବେ। ବିଭିନ୍ନ ପ୍ରକାର ଅ ଚେଷ୍ଟା କରୁଛୁ ଯେମିତି କିଛି ଏତେ ଅଧିକ କିଛି କ୍ଷୟ କ୍ଷ ନ ହଉ ଆମର, ଆଉ ରାତିରେ ଶୋଇଲା ବେଳେ ଆମେ ମଶାରୀ ଟାଣିକି ବି ଶୋଉ ଛୁ। ଯେମିତି ମଶା କାମୁଡିବେନି କି କାହା ଦେହ ଖରାପ ହବନି ଆଉ।
ହ ହଉ ଭଉଣୀ କଥା ହେଇକି ଭଲ ଲାଗିଲା। ଆଉ କେତେବେଳେ କଥା ହେବି, ରଖୁଛି।
ଆଜ୍ଞା।